ହଁ ହଁ ଶୁଭୁଛି।
ଆଜ୍ଞା ଆଜ୍ଞା।
ହଁ। ଏଇ ଜଷ୍ଟ ମାନେ ଆମର ସରିଲା ଆମର ଖାଇବା ଟା ଆକଚୁଆଲି ଟିକେ ଜଲଦି ରା ରାତି ଖାଇବାଟା ଟିକେ ଜଲଦି ହୁଏ।
ଭଲ ଭଲ ରାତିରେ ଯେତେ ଜଲଦି ଖାଇବ ଭଲ। ମୁଁ ତ ସବୁଠୁ ଶୀଘ୍ର ଖାଏ ଆଠ ଟା ସୁଦ୍ଧା ମୁଁ ଖାଇଦିଏ?
ହଁ ଆଠଟା ଆଉ ନଅଟା ଭିତରେ ଆମର ଖାଇବା ହିଁ ସରେ।
ହଁ।
ତାପରେ ଶୋଇବା ପଛେ କେ ଲେ ମାନେ ଡେରିରେ ହଉ କିନ୍ତୁ ଖାଇବାଟା ତୋ ଆମର ଟିକେ ଜଲଦି ହେଇଯାଏ। ତାପରେ ଆଜି ବି ସେମିତି କିଛି ବନେଇବାର ନଥିଲା ନା ମାନେ ଥିଲା ମାଛ ଫାଛ ସବୁ ଆମେ ମାନେ ସକାଳର ସବୁ ଆଇଟମ ଗୁଡ଼ା ଥିଲା ମୁଁ କହୁଥିଲି ସକାଳେ ସବୁ ଯାହା ବନିଥିଲା। ସେ ସବୁ ଥିଲା ଆଉ ତାପରେ ସେ ମୋ ପୁଅ ଖାଇଦେଇକି ଆସିଲା। ତାର ସେ ଯାଉଛି ନା ଯୋଉ ପହଁରିବା ପାଇଁ ଯାଉଛି ଆମର ଏଠି କଳିଙ୍ଗ ଷ୍ଟାଡିୟମ।
ହୁଁ ହୁଁ ହୁଁ।
ଖୁଛି ନା ତ ସବୁ ଖାଇବା ହଉଛି ସେଠି ମାନେ ସରକାରଙ୍କ ତରଫରୁ ତାର ଖାଇବା ପିଇବା ସେଇଠି।
ହୁଁ ହୁଁ। ଆମର ବି ସେଇଆ ପରା। ରାତିରେ ମୁଁ ଆକଚୁଆଲି ମାନେ ୟାଙ୍କର ଖାତା କାମଟା କରିବା ପାଇଁ ମତେ ସନ୍ଧ୍ୟା ଆଗରୁ ରୁଟି ଫୁଟି ମୁଁ ବନେଇ ଦିଏ। ହେଲା କି ଆଉ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ଆଉ ଶୁଭାଯାଉନି କି?